ହଁ ମୁଁ ଶୁଣି ପାରୁଚି।
ଶୁଣିପାରୁ
ହଁ ହଁ ମୁଁ ଶୁଣିପାରୁଚି ଆପଣଙ୍କୁ
ହଁ କୁହନ
କଣ କରୁଛନ୍ତି? ହଁ ଭଲ ଅଛି ଆପଣ ଭଲ ଅଛନ୍ତି ତ? ଆଜି ଖାଇଥିଲେ କଣ?
ଖାଇଥିଲି
ହଁ ଛୋଟ ଛୁଆ ପା ହେଇ ଖେଳୁଛନ୍ତି। କଖାରୁ ଡଙ୍କ ତରକାରି।
ଓହୋ କଖାରୁ ଡଙ୍କ ଟା ଯୋଉ ମାନେ ଆସେ ତାର ସ୍ଵା ଦ ଟା ବହୁତ ନିଆରା ହଁ ହଁ ଖାଇଛି।
ହଁ ଯୋଉ କଖାରୁ ରାଇତା କୁହନ୍ତି କଖାରୁ ଡଙ୍କ ରାଇତା। ସେଥିରେ ଜହ୍ନି ଭେଣ୍ଡି କଖାରୁ ଏମିତି ସବୁ ପଡିଥାଏ। ହଁ ହଁ
ହଁ ହଁ ସୋରିଷ ସୋରିଷ ମସଲା ଦିଆ ହେଇକି କରାଯାଏ ବି ସେଥିରେ।
ହଁ
ସୋ ସୋରିଷ ବାଦାମ ଏମିତି ଦିଆହୁଏ ଡଙ୍କରେ କଖାରେ ପଡ଼ିକି। ମୁଁ ଖାଇଥିଲି ସେଇ, ହଁ ଖାଦ୍ୟ ଖାଇଛି।
କଣ ରୋଷେଇ ହେଇଥିଲା ଆପଣଙ୍କର?
ଭାତ ଡାଲମା ଓଉ ରାଇତା।
ଓଉ ରାଇତା ତ ବହୁତ ସୁନ୍ଦର ଟେଷ୍ଟ ତାର ସ୍ଵାଦ।
ଓଉ ରାଇତା ଆପଣ ସେଇଟା ବନେଇ ଶିଖିଛନ୍ତି କି ମାନେ ତିଆରି କରି ଶିଖିଛନ୍ତି?
ହଁ ହଁ ମୁଁ ସେଇଟା ଶିଖିଛି। ସେଟା ଓଉ ଓଉର ଆଚାର ଖାଇଛନ୍ତି ଆପଣ କେବେ? ସେଇଟା ଓଉ ହଁ।
ହଁ ହଁ ଓଉର ଆଚାର ଖାଇଛି। ସେଇଟା ମାନେ କେମତି ମାନେ ପ୍ରସ୍ତୁତ କରାଯାଏ?
ଓଉ ଆଚାରଟା।
ହଁ
ହଁ ସେଇଟାକୁ ଆଣି ଓଉକୁ କାଟିକି ତାକୁ ସିଝେଇକି ତାକୁ ଶୁଖାଯାଏ। ଗୋଟେରୁୁ ଦୁଇ ଦିନ ତାକୁ ଶୁଖାଯାଏ।
ସୁଖା ଯାଏ ଖରାରେ।
ହଁ ତାପରେ ତାକୁ ଯୋଉ କଇଁଆଁ ତେନ୍ତୁଳି ଜାଣିଛନ୍ତି ତେନ୍ତୁଳି।
ହଁ ତେନ୍ତୁଳି ହଁ।
ହଁ ତେନ୍ତୁଳି ଆଉ ଗୁଡର ଗୋଟେ ପାଗ ପ୍ରସ୍ତୁତ କରାଯାଏ। ସେଇ ପାଗ ଦିହରେ ଜିରା, ଲଙ୍କା, ମେଥି ଧଣିଆ ଗୁଣ୍ଡ ଏମିତି ସବୁ ତିଆରି ହେଇ
ଆକୁ ମାନେ ଭାଜିକି ଭାଜିକି ଗୁଣ୍ଡ କରେ।
ହଁ, ହଁ ଭଜା କରି ତାକୁ ଗୁଣ୍ଡ କରି ସେଇଟା ଗୋଟେ ଗୁଡ ପାଗରେ ସେଇଟା ଦିଆଯାଏ। ଆଉ ସେଇ ଯୋଉ ଶୁଖା ଯାଇଥିବା ସେ ଯୋଉ ଓଉକୁ ତା ଦେହରେ ପକେଇ ସେଇଟା ତିଆରି କରାଯାଏ।
ଆଚ୍ଛା, ଆର ପ୍ରସ୍ତୁତି ତ ପ୍ରଣ-ପ୍ରସ୍ତୁତି ପ୍ରଣାଳୀଟା ତ ବହୁତ ସହଜ।
ପ୍ରସ୍ତୁତି ଶୁଣିଲା ବେଳକୁ ତ ମୁହଁରୁ ଲାଳ ଆସୁଛି ଜିଭରୁ।
ମୁଁ ବି ଏମତି ପ୍ରସ୍ତୁତ ତାହେଲେ କରିକି ଦିନେ-ଏ ମାନେ ପ୍ରସ୍ତୁତ କରିବୁ ତ, ଆମେ ସ ପରିବାର ଖାଇବୁ ଆଉ।
ଆପଣ ଦିନେ ଆପଣ ଦିନେ ଘରେ ବନାନ୍ତୁ। ବନେଇକି ଖାଆନ୍ତୁ ଦେଖନ୍ତୁ କେମିତି ଲାଗୁଛି?
ତାର ସ୍ଵାଦ ଟା ବହୁତ ମାନେ ଭଲ ହେଇଥିବ।
ହଁ।
ହଉ, ମୁଁ ଦିନେ ଏଇଟାକୁ ବନେଇବି। ଓଉର ଆ ମାନେ, ଆଚାରା ତ ଆମ ଏ ମାନେ ପରିବାର ସମସ୍ତେ ଖାଇବୁ ମିଶିକିନା ଆଉ।
ହଁ, ଆଉ ଗୋଟେ, ଆଉ ଗୋଟେ, ଆଉ ଗୋଟେ ଯୋଉ ଆପଣ ଖାଇଛନ୍ତି ଯୋଉ କ-କଦଳୀ ଫୁଲ ଯୋଉ ତିଆରି କରାଯାଏ ଚୁଙ୍ଗୁଡି ପଡିକି କଦଳୀ ଫୁଲ ଯୋଉ ଗୋଟେ ତର କାରୀ କରାଯାଏ।
ଯୋଉ ଭଣ୍ଡାରୁ ବାହାରେ କି ଯୋଉ ଫୁଲ ଟା, ହଁ। ହଁ, ହଁ ଘାଣ୍ଟ କରାଯାଏ, ସବୁ ଚୁଙ୍ଗୁଡି ପଡିକି ।
ସେଇଟା ସେଇଟା ବି ବହୁତ୍ ବହୁତ୍ ସ୍ଵାଦ ଲାଗେ ସେଇଟା ଖାଇବା ପାଇଁ।
ତାର ବି ପ୍ରସ୍ତୁତି ପ୍ରଣାଳୀ ଜାଣିଚନ୍ତି କି?
ହଁ, ସେଇଟା ବି ବହୁତ ହି ଭଲ ମାନେ ତାକୁ ସେ ତାର ଗୋଟେ ଥାଏ, ତାକୁ ଛଡେଇକି ଏ ତାକୁମ୍ ତାକୁ ସିଝା ଯାଏ, ତାକୁ ସିଝା ଯାଇକି ଏ ସେଇ ଯୋଉ ସେଟା ବହୁତ କଷା ନା, କଦଳୀ ଫୁଲ ଟା ବହୁତ କଷା ନା।
ଓ ତାର କଷ ପାଣି ଟା ବାହା କରାଯାଏ।
ହଁ, କଷ ପାଣି ତାକୁ ବାହାର କରାଯିବ। ତା'ପରେ ତାକୁ ମସଲା ତିଆରି କରାଯିବ। ହୁଁ, ପିଆଜ ରସୁଣ ଅଦା, ଏମିତି ସବୁ ମସଲା ଦିଆଯାଇଁ ସେଇଟା ତିଆରି କରାଯିବ। ସେଇଥିରେ ସେଇଟା ତିଆରି କରାଯାଏ। ତା'ପରେ ଚୁ ଭଜା ଚୁଙ୍ଗୁଡି ସେଇଟା ପକାଇକି ସେଇଟା ତିଆରି କରି ଯାଏ ଆଉ। ବହୁତ ହି ଭଲ ସ୍ଵାଦ, ଆପଣ ଏମଜି ନେଇ ଚେଷ୍ଟା କରନ୍ତୁ ବନେଇବା ପାଇଁ ଘରେ।
ଆଛା୍ ହଉ ବନେଇକି ଖାଇବି।
ଆଉ କୁହନ୍ତୁ?
ଆଉ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ଅଛି?
ହଁ, ହଁ ସ୍ୱାସ୍ଥ୍ୟ ଭଲ ଅଛି।
ଆଉ ଭାଇ ଭଉଣୀ ସବୁ, କୁ ବାପା ମା କଣ କରୁଚ
ଏପଟେ ସମସ୍ତଙ୍କ ଘରେ ପ୍ରାୟ ମେଣ୍ଢା ମେଣ୍ଢା ଚାଷ କରନ୍ତି।
ମେଣ୍ଢା ଚାଷ ହଁ, ହଁ ମେଣ୍ଢା ଚାଷ ହୁଏ।
ହଁ, ତାର ଯୋଉ ଲୋମରୁ ପୋଷାକ ତିଆରି ହୁଏ।
ହଁ, ହଁ।
ବହୁତ୍ ଲୋକ ଚାଷ କରନ୍ତି ମେଣ୍ଢା।
ହଁ ମେଣ୍ଢାର ତ ସେମିତି ବହୁତ ଲୋକ ମାନେ ଚାଷ
ଆପଣଙ୍କ ସେପଟେ ତ ହାତୀ ପଶି ଆସୁଥିବେ ନା ପାହାଡ ଜାଗା?
ହଁ, ହାତୀ ମାନେ ବହୁତ ମାନେ ପଶି ଆସୁଛନ୍ତି ଏମିତି, ରାତିରେ ବି ପଶି ଆସୁଛନ୍ତି। ମାନେ ବହୁତ ସତର୍କ ରହିକି, ହଁ ବହୁତ ଆମେ ସତର୍କ ସହିତ ଏଠି
ଲୋକମାନେ ବହୁତ ହଇରାଣ ହଉଥିବେ ଚାଳ ଘରେ ରହିଆ ପାଇଁ।
ହଁ ଚାଳ ଘରେ ରହିବାକୁ ବହୁତ ଲୋକ ହଇରାଣ ହଉଛନ୍ତି, ଯେହେତୁ ଆମର ବି ଚାଳ ଘର ନା।
ଆପଣଙ୍କର ଆଖୁ ଚାଷ ତ ହଉଥିବ?
ହଁ ଆଖୁ ଚାଷ ହଉଛି, ଆଖୁ ଚାଷ ମାନେ କରୁଛନ୍ତି ସମସ୍ତେ। ଆଖୁ ଚାଷ ବି ମାନେ ବହୁତ ତା ରସ ଟା ଭଲ ଲାଗେନି କି?
ହଁ ପ୍ରାୟ ସେଥିପାଇଁ ହାତୀ ମାନେ ପଳେଇ ଆସୁଛନ୍ତି ବୋଧେ।
ହଁ ହଁ ସେଠି ଆଖୁ ଖାଇବା ପାଇଁ ହାତୀ ପଳେଇ ଆସୁଛନ୍ତି ବା।
ହଁ। ଆଉ ଆପଣ ପୁରୀ ଯାଇଛନ୍ତି କେବେ?
ହଁ ପୁରୀ ଯାଇଛି ପୁରୀ ତ ଜଗନ୍ନାଥଙ୍କ ଡୋରି ନ ଲାଗିଲେ କେହି ଯାଇପାରିବେନି ତ।
ସନ୍ଧ୍ୟା ଆଳତି କେବେ ଦେଖିଛନ୍ତି ଜଗନ୍ନାଥଙ୍କର?
ହଁ ହଁ ସନ୍ଧ୍ୟା ଆଳତି ଦେଖିଛି।
ହଁ ସେଠି ପ୍ରତ୍ୟେକ ଦିନ ଜାଣିଛନ୍ତି ପତାକା କୁ? ପତାକା ବଦଳା ଯାଏ ଜଗନ୍ନାଥଙ୍କର।
ଜଗନ୍ନାଥଙ୍କର ମହାପ୍ରଭୁଙ୍କର ପତାକା ବଦଳା ଯାଏ ହଁ ଆଜ୍ଞା ହଁ।
ଆଉ ଆଉ ଆପଣ ଜାଣିଛନ୍ତି ଜଗନ୍ନାଥଙ୍କର ଯୋଉ ଅ ଛପନ ଭୋଗ ପ୍ରସ୍ତୁତି କରାଯାଏ ଯୋଉ ରନ୍ଧାଶାଳରେ? ପ୍ରଥମେ ତ ହଁ ପ୍ରଥମ ତ ଯୋଉ ଅବଢା ହାଣ୍ଡି ବସାାଯାଏ ସେ ଯେତୋଟି ହାଣ୍ଡି ବସା ଯାଇଥିବ ତାର ସବା ଉପରେ ଯୋଉଟା ଥିବ ସେଇଟା ସେଇଟା ପ୍ରଥମେ ହୁଏ।
ସେଇଟା ପ୍ରଥମେ ଭୋଗ ଲାଗେ।
ହଁ ସେଇଟା ପ୍ରଥମେ ପ୍ରସ୍ତୁତ ବି ହେଇଯାଏ।
ଓହୋ। ଓହୋ ଆଉ ଏବେ ଯେବେ ଯାଉଛନ୍ତି କି ପୁରୀ ଆପଣ?
ହଁ ଏବେ ତ ଯିବାରେ ଅଛି ଜଗନ୍ନାଥଙ୍କ ଡୋରି ଲାଗିଲେ। କାଳିଆ ସାଅନ୍ତ।
ଜଗ ମାନେ ପୁରୀ ଗଲେ ମାନେ ଆଣନା ଏମତି ଅବଢା ଘରକୁ ନେଇକି ଆସନା? ପୁରୀର ମାନେ ସେଠି ଯୋଉ ନିର୍ମାଲ୍ୟ
ହଁ ଆଉ ସମୁଦ୍ର କୂଳକୁ ଆପଣ ଯାଇଛନ୍ତି କି?
ହଁ ସମୁଦ୍ର କୂଳ କଥା କୁହନି ତାର ନିଆରା ବହୁତ ମାନେ ଅଲଗା। ତାର ଅଁ ତାର ଦୃଶ୍ୟ ବହୁତ ମନଲୋଭା। ସେଠୁ ମାନେ ଥରେ ଗଲେ ଆଉ ଆସିବାକୁ ଇଚ୍ଛା ହୁଏ ନା।
ହଁ ଆଉ କୋଣାର୍କ?
ହଁ କୋଣାର୍କ ବି ଯାଇଛି। ଆପଣ ଯାଇଛନ୍ତି ତ କୋଣାର୍କ?
ହଁ ସେଇଟା ସୂର୍ଯ୍ୟ ମନ୍ଦିର ଭାବରେ ପ୍ରସିଦ୍ଧ।
ପ୍ରସିଦ୍ଧ ହଁ।
ସେ ଚନ୍ଦ୍ରଭାଗ ବିଷୟରେ କିଛି ଜାଣିଛନ୍ତି ଆପଣ ସିଠି ଚନ୍ଦ୍ରଭାଗା ଯୋଉ ଅ ନଦୀ ଟା ସେଇଟା ଜନ୍ମ ଚନ୍ଦ୍ରଭାଗା ନଦୀ ନା ସମୁଦ୍ର?
ସେଇଟା ବା ଉ ଚନ୍ଦ୍ରଭାଗାର ସେଟା ନଦୀ ଟା।
ନଦୀ ଟା।
ନଦୀ।
ଓହୋ ହଁ ଚନ୍ଦ୍ରଭାଗା ବିଷୟରେ କିଛି ଜାଣିଛନ୍ତି? ତାର କଣ କାହାଣୀ ଥିଲା? ଯୋଉ ବାରଶହ ବଢେଇ ତାକୁ ତିଆରି କରିଥିଲେ। ସେଟା ଜାଣିଛନ୍ତି କିଛି? ନାଙ୍ଗୁଳା ନରସିଂହ ଦେବ ର ଜଣେ ରାଜା ଥିଲେ।
ହଁ।
ସିଏ ସେଇ ମନ୍ଦିର ବନେଇଥିଲେ। ହଁ।
ହଁ ହଁ ଜାଣିଛି।
ତାଙ୍କ ବାରଶହ ବଢେଇ ଯୋଉ ଥିଲେ ତାଙ୍କ ଭିତରୁ ମୁଖ୍ୟ ଯିଏ ଥିଲେ ସିଏ ବିଶୁ ମହାରଣା ଥିଲେ।
ବିଶୁ ମହାରଣା ମୁଣ୍ଡି ମାରିଲା ପରେ ତା
ବିଶୁ ମହାରଣା ମୁଣ୍ଡି ମାରି ନାହାନ୍ତି। ତାଙ୍କ ପୁଅ ଯିଏ ବାର ବର୍ଷର ପୁଅ
ହଁ ହଁ ଯୋଉ ହଁ।
ସେଇ ମୁଣ୍ଡି ମାରିଥିଲା ଧର୍ମପଦ।
ଧର୍ମପଦ ହଁ।
ସେଇ କୋଣାର୍କର ମୁଣ୍ଡି ମାରି ସେଇ ରାତିରେ ସେ ସମୁଦ୍ର ଭିତରକୁ ଡେଇଁ ପଡିଥି
ଡେଇଁ ପଡ଼ିଥିଲେ।
ହୁଁ। ଆଉ ସେ ଯୋଉ ଲୋକ କଥା। ଆପଣ ଜାଣିଛନ୍ତି କୁହନ୍ତି ଅ ଯୋଉ କୁହନ୍ତି ଯେ ତାକୁ ପଚାରିଥିଲେ ବି ଏ ବାରଶହ ବଢେଇ ମାନେ ପଚାରିଥିଲେ ଏ ମାନେ ପଚାରିଥିଲେ କାହାକୁ ଯୋଉ ବିଶୁ ମହାରଣା ପଚାରିଥିଲେ କଣ ବାରଶହ ବଢେଇ ଦାୟ ନା ପୁଅର ଦାୟ। ଏମିତି ଗୋଟେ ପଚାରିଥିଲେ କଣ? ହଁ କୁହନ୍ତୁ। ସେଇ ଯୋଉ କୋଣାର୍କ ମନ୍ଦିର ଅଛି।
ହଁ।
ତାର ଭିତରେ କିଛି ଚୁମ୍ବକୀୟ ଜିନିଷ ରହୁଛି ବୋଧେ।
ଚୁମ୍ବକୀୟ ଜିନିଷ କିଛି ରହୁଚି।
ହଁ କିଛି ଚୁମ୍ବକୀୟ ମାନେ ଶକ୍ତି ତା ଭିତରେ ରହୁଚି। କିଛି ରହୁଛି। ଯୋଉଟା ସୂର୍ଯ୍ୟଙ୍କର ପ୍ରଥମ କିରଣ ସେଇ ମନ୍ଦିର ଭିତରେ
ସେଇ ମନ୍-ମନ୍ଦିର ଭିତରେ ପଡ଼ୁଛି ମାନେ ସୂର୍ଯ୍ୟଙ୍କର ପ୍ରଥମ କିରଣ ମାନେ ସେଠି ମାନେ ଫାଷ୍ଟ ସୂର୍ଯ୍ୟ ମାନେ ଦେଖିବାକୁ ମିଳେ ମାନେ ଏଠି। କୋଉଠି ବି ଦୃଶ୍ୟ ହେଇନଥିବେ ମାନେ ଚନ୍ଦ୍ରଭାଗାର ପ୍ରଥମ ଦୃଶ୍ୟ ଦେଖିପାରିବେ।
ପ୍ରଥମ ଦୃଶ୍ୟ ସୂର୍ଯ୍ୟ ମନ୍ଦିର ଭିତରେ ପ୍ରଥମ ପଡନ୍ତି। ସେଇଟା ସବୁ ତାକୁ ସୂର୍ଯ୍ୟ ମନ୍ଦିର ବୋଲି ବି କୁହାଯାଏ। କୋଣାର୍କ ବୋଲି ବି କୁହାଯାଏ।
ଆଉ ସୂର୍ଯ୍ୟର ମାନେ ପ୍ରଥମ କିରଣ ମାନେ ପ୍ରଖରଟା ବହୁତ ସେଠି ଜଣା ପଡେ ଯେ ପଡେନି। ବହୁତ ବଡ ଜଣା ପଡନ୍ତି।
ହଁ। ଆଉ ଆପଣ ସୁନାବେଶ ଦେଖିବା ପାଇଁ ଯିବେ ଜଗନ୍ନାଥଙ୍କର।
ସୁନାବେଶ ହଁ ଦେଖିବାକୁ ଏ ଏଇ ବର୍ଷ ଯିବୁ।
ଜଗନ୍ନାଥଙ୍କର ସୁନାବେଶ ତ ଆପଣ ଦେଖିଥିବେ।
ସୁନାବେଶ ଦେଖିଛି।
ଯାଇଛନ୍ତି କି ଦେଖିବା ପାଇଁ ପୁରୀ?
ପୁରୀ ମାନେ ଅଲଗା ବେଳେ ଯାଇଛି ସୁନାବେଶ ଟାଇମରେ ଯାଇନି। ଆଉ ଏଇ ବର୍ଷ ମାନେ ମାନେ ଭାବୁଛି କି ଯିବି ବୋଲି। ତ ବାକି ଜଗନ୍ନାଥଙ୍କ ଉପରେ ନିର୍ଭର ସିଏ ଯଦି ମାନେ ଚାହିଁବେ ତ ଯାଇପାରିବି।
ଆଉ କୁହନ୍ତୁ। ଆପଣ ଛତିଆ ହାଡିଦାସଙ୍କ ବିଷୟରେ କିଛି ଜାଣିଛନ୍ତି? ମହାପ୍ରଭୁ ଜଗନ୍ନାଥଙ୍କର ଅବତାର ବି ସେଇଟା।
ଛତିଆ ମାନେ
ହାଡିଦାସ ଙ୍କ ସମାଧି, ହଁ ପୁରୀର ଯୋଉଠି ପୁରୀ ପ୍ରଥମେ ରହିଥାନ୍ତା ହଁ। କୁହନ୍ତି ଲୋକମାନେ କୁହନ୍ତି ସେଠି ପ୍ରଥମେ ନୀଳମାଧବ ରହୁଥିଲେ ନୀଳ ମାଧବ।
ହଁ।
ତାଙ୍କୁ ନେଇ ଯାଇଥିଲେ କଣ ତାଙ୍କ ନାଁ ଗୋଟେ କୁହନ୍ତି ତ ନୀଳମାଧବକୁ ନେଇଯାଇଥିଲେ। ଏ ଯୋଉ ଗୋଟେ ଶବର ପୂଜା କରୁଥିଲା ସେଠି ନୀଳମାଧବଙ୍କୁ।
ହୁଁ।
ତାଙ୍କୁ ନେଇ ଯାଇଥିଲେ କଣ ସେ ରାଜାଙ୍କ ନାଁ ମୋର ତ ମନେ ପଡୁନି ସେ ରାଜା ତାଙ୍କୁ ନେଇ ଯାଇଥିଲେ ତ ସେଥିପାଇଁ ପୁରୀରେ ପୂଜା ପାଉଛନ୍ତି ମହାପ୍ରଭୁ। ମୁଁ ତ ଜାଣିନି ଭଲସେ, ଲୋକମାନେ କୁହନ୍ତି ଯାହା ଶୁଣିବା କଥା ଆଉ।
ଶୁଣିବା କଥା ଆଉ।
ଆପଣ ପିଲା ବେଳେ ଭୂତ ଦେଖିଛନ୍ତି ଭୂତ?
ଭୂତ ଭୂତ ମାନେ ଏମତି ଛାୟା ଦେଖିଚି। ଭୂତ ସେ ମାନେ କୁହନ୍ତି ଭୂତ ଅଛି ବୋଲିକି ହେଲା, ଫିର୍ ବି ଏମିତି ମାନେ ମନରେ ଯେତେବେଳେ ଡର ପଳେଇଆସ ସେତେବେଳେ ଗୋଟେ ଛାଇ ମାନେ ଏମତି ଦେଖାଯାଏ।
ତ ସତରେ ଭୂତ ଫୂତ କିଛି ସେମିତି ନଥାଏ ନା କଣ। ଛୋଟ ଛୁଆଙ୍କୁ ଡରେଇବା ପାଇଁ କୁହନ୍ତି ଘରେ।
କୁହନ୍ତି ଗୋଟେ କ ମାନେ ପ୍ରେତ ଆତ୍ମା ମାନେ ମଣିଷ ମଲା ପରେ ସେଇଟା ଆମର ଗୋଟେ ବର୍ ପର୍ଯ୍ୟନ୍ତ ମାନେ ଗୋଟେ ତାଙ୍କର ଆତ୍ମା ରହେ। ଆଉ ତାପରେ ବି ମାନେ ଏବିକା ଆଉ ସେ ସବୁ ମାନେ ଦୃଶ୍ୟ ଦେ ଦେଖିବାକୁ ମିଳୁନି କିଛି।
ହଁ। କୁହନ୍ତି ଭୂତ କଥା ଲୋକମାନେ ବି କୁହନ୍ତି, ଏବେ ବି କହୁଛନ୍ତି, ଘରେ ଜେଜେମା ମାନେ କୁହନ୍ତି। ଜେଜେମା, ଆଈ ଆଈ ମାନେ ସବୁ ଗପ କୁହନ୍ତି ଆଗେ ଭୂତ କଥା ବୋଲି ଏମିତି କିଛି ଥିଲା।
ଥିଲା ହଁ। ଏମତି ଏମତି ଆମ ବେଳରେ ଆମେ ଏମତି ସେଠି ସେ ଗଛ ମୂଳେ ଏମତି ରହୁ
ଜେଜେମା ଜେଜେମା ମାନେ ପାନ ବଟୁଆ ଧରିକି ବସିକିନା ସବୁ ଆମେ ଛୁଆ ମାନେ ସବୁ ବ ସିକି ତାଙ୍କ ପାଖରେ ବସିକି ଗପ ଶୁଣୁ।
ହଁ ହଁ ହଁ।
ହଉ, ଆଉ କଣ କହୁଛନ୍ତି?
ନାଇଁ ଆଉ କଣ କହୁଚି।
ହଁ ହ ମୁଁ ରଖ ରହୁଚି ରହୁଚି ହଁ।